ହ୍ୟାଲୋ,
ହଁ ମୋ ଭୟସ୍ ସୁବୁଛି କି?
ଆଜ୍ଞା,
କଣ କରୁଛନ୍ତି?
ଆ ଏ ବଜାରକୁ ଯାଇଥିଲେ ନା ଆସିଲୁ ଆଉ।
କଣ ଆଣିଆକୁ ଯାଇଥିଲେ?
ରୋଷେଇ କରିବାକୁ ପରିବା ନଥିଲା। ଆଉ-ଉ-ଉ-ଉ ବଜାର ଗ ଯାଇଥିଲୁ ପରିବା କିଣିବାକୁ ପରିବା ନେଇକି ଆସିଲୁ-ଉ-ଉ-ଉ। ବାଇଗଣ, ଭେଣ୍ଡି, କଲରା, କଞ୍ଚା ଲଙ୍କା, ଆଳୁ ପିଆଜ, ପୋଟଳ ସବୁ ପରିବା ମାର୍କେଟ ରୁ କିଣିକି ନେଇକି ଘରକୁ ଆସିଲୁ। ଘରେ ଆସିକି ଭାତ ରାନ୍ଧିଲୁ। ଭାତ ରୋଷେଇ ହେଲା। ଆଉ-ଉ-ଉ-ଉ ପ୍ରେସରରେ ଡାଲି ପକେଇ ଡାଲି ହେଲା। ଆଉ ବୁଟଡାଲି, ଆଳୁ, ପୋଟଳ-ଅ-ଅ-ଅ ତାଙ୍କୁ ଗରମ ମସଲା ଦେଇ ତରକାରୀ ହେଲା। ଖାଇକି ବସିଛୁ ଆଉ।
ପରିବା ଦର ରେଟ୍ ଏଇକା କଣ କେମିତି ଅଛି ଆଳୁ, ପିଆଜ ରେଟ୍ ସବୁ କଣ ଅଛି?
ହଁ-ଅ-ଅ ଆଳୁ ତ ଅଛି ପନ୍ଦର ଟଙ୍କା। ପିଆଜ ହଁ ହିଲୋ
ହ୍ୟାଲୋ ଆଳୁ କିଲୋ ପନ୍ଦର ଟଙ୍କା ଅଛି?
ହଁ କେଜି ପନ୍ଦର ଟଙ୍କା, ଆଉ-ଉ-ଉ-ଉ ପିଆଜ ଅଛି କୋଡିଏ ଟଙ୍କା। ଆଉ-ଉ-ଉ ପୋଟଳ ଅଛି ଚାଳିଶ ଟଙ୍କା।
ହୁଁ,
ଆଉ-ଉ-ଉ-ଉ ବାଇଗଣ ଷାଠିଏ ଟଙ୍କା।
ହୁଁ,
ଆଉ ଟମାଟୋ-ଓ-ଓ-ଓ ଚାମିଲ ଟମାଟୋ ହଉଛି ପଚାଶ ଟଙ୍କା।
ହୁଁ ହୁଁ,
ଆଉ କଞ୍ଚାଲଙ୍କା ବି ଷାଠିଏ ଟଙ୍କା।
ବା ବା ରେ।
ଏମିତି ସବୁ-ଉ-ଉ-ଉ ରେଟ୍ ଅଛି କୋଶଳା ଶାଗ ତିନି ବିଡାକୁ କୋଡିଏ ଟଙ୍କା। ସଜନା ଶାଗ ବିଡାକୁ ଦଶ ଟଙ୍କା।
ହୁଁ ହୁଁ,
ଏମିତି ସବୁ-ଉ-ଉ-ଉ ରେଟ୍ ଏଇଭଳିଆ ରହିଛି ଆଉ।
ହୁଁ ହୁଁ ହୁଁ, ଆଉ ଭିତରୁ କୋଉ କୋଉ ପରିବା ବାଇରେ ଚାଷ କରିହବ?
ବାଇରେ ତ ବାଇଗଣ ଲାଗିପାରିବ। କଞ୍ଚା ଲଙ୍କା ବି ଲାଗିପାରିବ। ଆଉ-ଉ-ଉ ପୋଟଳ ବି ଲାଗିପାରିବ ନାଇଁ ବାଇଗଣ ଉ ଉଁ ତଳି ପଡିବ ବାଇଗଣ ଗଛ ଛୋଟ ଛୋଟ ହଁ ତଳି ପଡିବ ସେି ତାପରେ ପାଣି ଛିଞ୍ଚା ହବ ପାଣି ଛିଞ୍ଚାଲେ ସେ ଛୋଟ ଛୋଟ ଗଛ ହବ ସେ ଗଛ କ ହ ବାଇଗଣ ମଞ୍ଜିରେ ମଞ୍ଜିରେ ତଳି ହବ ବାଇଗଣ ହଁ ମଞ୍ଜି ଦିହରେ ପକେଇଲେ ସେଥିରେ ତଳି ହବ ଛୋଟ ଛୋଟ ଗଛ ହେଲେ ତାପରକୁ ଆଉ ଜାଗା ଅଲଗା ଜାଗାକୁ ଚାଷ ହବ ସିଏରେ ଅହଣା ହେଇକି ତା ଭିତରେ ଦିଆହବ ଗାଈର ଖତ ଗାଈର ଖତ ଭତ ଦିଆହଇକି ଗଛ ଲଗା ହବ ପାଣି ଦିଆହବ ତା ଭିତରେ ସାର ଦିଆହେବ ସାର ଦିଆ ହେଇକି ଗଛ ବଡ ହେଲେ ଏଥିରେ ଔଷଧ ପଡିବ
ଏ ଯୋଉ ଖତ ତିଆରି କରୁଛନ୍ତି କଣ କେମିତି ଖତ ତିଆରି ହୁଏ
ଖାତା ଦତିଆରେଉ ଯିବା ଗାଈର ଗାଈ ଗହାଳକୁ ପଛି ନେଇ ଗବୁରୁ ତାକୁ ଗୋଟେ ଟାଙ୍କି ତିଆରି ହେଇଥିବ ସେ ଟାଙ୍କି ଦିରେ ହଁ ହ୍ୟାଲୋ
ହଁ ଏବେ କ୍ଲିୟର ଆିଲ କହ
ହଁ ପୁରା ଟାଙ୍କି ତିଆରି ହବ ସେ ଗା ସବୁ ମଳମୂତ୍ର ତା ଭିତରେ ଯାଇକି ଏ ଉ ଘୋଡ଼ା ହେକି ଥୁଆ ହବ ସିଏ ଦଶ ପନ୍ଦର ପନ୍ଦର ଦିନ ଖଣ୍ଡେ ହେଇଗଲା ପଣ ସେଠୁ ସେ ସେଥିରୁ ଜୈବ ସାର ବାହାରିଲେ ସେ ଖଛ ମୂଳରେ ଦିଆହେବ ଆଉ
ଆଚଛା ଆଚଛା ସେ ସବୁ ଚାଷ ଜମିରେ ଦେଲେ ଭଲ ଚାଷ
ହଁ ଚାଷ ଦମରେ ଦେଲେ ଭଲ ଚାଷ ହବ
ଆଉ ଆଉ ସେମିତି କଣ ପରିବା ଅଛି ଯୋଉଡା ମଞ୍ଜିରୁ ହେଇପାରିବ ମଞ୍ଜି ହେଇବା ପକେଇଲେ ବାଇଗଣ ତ ଗଲା ଆଉ କଣ
ଇ ବାଇଗଣ ତ ଗଲେ ମଞ୍ଜି ତ ଆଳୁରେ ବି ମଞ୍ଜି ହେଇକି ଲଗା ହଉଚ ଆଉ ପୋଟଳର ମଞ୍ଜି ନାହିଁ ପୋଟଳ ହଉଛି ଗଛ ଛରେ ତିଆରି ହଉଛି ମାନେ ତା ଡାଳ ଲଗା ହେଲେ ପୋଟଳ ହବ
ଆଚ୍ଛା ଆଚ୍ଛା
ବିଲାତି ମଞ୍ଜିିରେ ତିଆରି ହଉଛି ଆଉ ଝୁଡଙ୍ଗ ବି ମ ମନ୍ଦି ତିଆରି ହଉଛି କଲରା ବି ମନ୍ଦିର ଟ ଗଛ ଲଗା ହେକି ୟା ହଉଛି ଆଉ ଏମିତି ସବୁ ଗଛ ଲାଗି ପାଣି ଦିଆହଇକି ଖତ ତାମୂଳରେ ଦିଆହେଇ ସେ ବ ସାର ଦିଆ ହେଇକି ସେ ବଢ ଗଛର ଫଳ ଫଳ କି ଆଉ
ହଁ ହୋ ହୋ
ହଁ ଆଜ୍ଞା
ଆଉ ସବୁ କ ଗୁଡା କଁ ଡାଳ ମାନେ ଗୋଟେ କଥା ଗଛର ଡାଳ କାଟିଦଲେ ସେ ଆଉଡ଼ା ହୋଇପିବ
ହ ଆଉ ଗଛର ଡାଳ କାଟିଲେ ବା ପୋଟଳ ଗଛର ଡାଳ କାଟିଲେ ହବ ହଁ ଗୋଟେ ଶାଗ ଅଛିଳ କଳମ ଶାଗ ତା ଗଛର ଡାଳ କାଟିଲେ ହବ
ହୁଁ ହୁଁ
ଉଁ ଗଛର ତ ମଞ୍ଜି ପା ପ୍ରାୟ ସବୁ ବାକି କୋଉଟା କୋଉ ଗଛ ତ ଡାଳ ଗୋଟେ କାଟିଲେ ହବ ଆଉ।
ହହୋ ଆଉ କୋଉ ଫୁଲ ଗଛ ଫୁଲ ଗଛ ମାନେ ହିଁ ଡାଳ କାଟିକି ପୋଟିଦେଲେ ହେଇଯିବ।
ଚ ର ତ ଗ ତ ନିର୍ମୂଳ ନଟା ଯିଏ ତାର ତ ଚେର ନାହିଁ ସି ଗଛ ଛଅ ଗିଲାରେ ପକେଇଦେଲେ ସେ ଉଁ ମା ସବୁଆଡ଼େ ଲଟା ମାଡ଼ିବ।
ଆଚ୍ଛା ଆଚ୍ଛା।
ଆଉ ଟଗର ଗଛ ତ ତାର ଡାଳ ପଟ ଟା ହେକ ଉଁ ଗଛ ଲଗେଇଲେ ସେ ଫୁଲ ଫୁଟିବ, ମନ୍ଦାର ଗଛର ଡାଳ ବି କାଟିକି ଲଗେଇଲେ ସେ ବି ଫୁଲ ଫୁଟିବ।
ଆଚ୍ଛା ସବୁ ଫୁଲ ଗଛ ଯେତିକ ରହିଲା ତାହେଲେ ସବୁ ଡାଳ କାଟି ପକେଇଲେ ସେ ନୂଆ ଗଛ ତିଆରି ହବ। ଉଁ ହୁଁ ଆଉ ଫଳ ଗଛ ସେମିତି କଣ ରହିବ?
ଆଜ୍ଞା।
ଫଳ ଗଛ ସେମିତି କଣ ମଞ୍ଜି ପୋତିଲେ କୋଉ ଗଛଟା ହବ ଡାଳ ପୋତିଲେ କୋଉ ଗଛଟା ହବ?
ଫଳ ଗଛ।
ହୁଁ ନା ଆମ୍ବର ଆମ୍ବ ଟାକୁଆ ଯୋଉଟା ଥାଏ।
ହଁ ଆମ୍ବ ତ ପା ଆମ୍ବ ଟାକୁଆ ଲଗେଇଲେ ତାକୁ ଚାରା ପକେଇକି ଲ ପକେଇବ ବାଲଟି ଦିହରେ ଚାରା ପକେଇବ। ଗଛ ଟିକେ ଛୋଟ ସାଇଜ ରୁ ବଡ ସାଇଜ ହେଲେ ତାକୁ ନେଇକି ବାରିରେ ଲଗେଇବ ଫେରେ ଆମ୍ବ ଫଳିବ।
ଓହୋ।
ଲେମ୍ବୁ ଗଛ ରହିଲ ଚାରା ପକେଇବ ବାଲଟି ଦିହରେ ସେ ଛୋଟ ଗଛ ହେଲେ ତାକୁ ବାରିରେ ଲଗେ ଇ ବଡ କଲେ ସ ସେଥିରୁ ଉଁ ଲେମ୍ବୁ ଫଳ ଫଳିବ। ଆଉ
ଆଚ୍ଛା ଆଚ୍ଛା।
ଓ ଏମିତି ସବୁ ଗଛ ଲଗେଇଲେ ଫଳ ଫଳିବ ଆଉ।
ଓହୋ।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
ତାହେଲେ ସେ ବିସ୍ଵାଷ ଅଛି।
ଆଜ୍ଞା। ହଁ।
ଆଉ କ
ଆଇ।
ରୋଷେଇ କରିଥିଲେ କଣ ଆଜି ଆଇଁଷ ପାଳିଥିଲା ଆଇଁଷ ହେଇନି?
ହଁ ଆଜି ନାଇଁ ଆଜି ସାଧା ହେଇଛି।
ମାଛ ଚାଷ କରିବାକୁ ହବ ମାଛ ଚାଷ ହେଲା କି କୁକୁଡା ଚାଷ ହେଲା କି ଛେଳି ଚାଷ ହେଲା କଣ କେମିତି କରନ୍ତି?
ଚାଷ ଆମେ ମିଶିକି ଯେ ଦଶ ଜଣ ମିଶିକି ଗୋଟେ ମାଛ ଚାଷ କରୁଛୁ। ମାଛ ଛୋଟ ଛୋଟ ଜାଆଁଳ ଉଁ ମାଛ ଆମେ ବଜାରରୁୁ କିଣି ଆଣୁଛୁ।
ହଁ।
ତାକୁ ସେଟା ବଡ ପୋଖରୀ ଅଛି, ସେ ପୋଖରୀ ରେ ସେ ଜାଆଁଳକୁ ଆମେ ଛାଡି ଦଉଛୁ ମାଛର ଖାଦ୍ୟ ହଉ ଛି ପିଡିଆ ଗୋଟାଏ ସାର ସେ ସାର, ଗୋବର ତା ଭିତରେ ଆଉ ଅନ୍ୟ ଅନ୍ୟ ଖାଦ୍ୟ ତାର ସବୁ ଅଛି। ତାକୁ ଆମେ ପୋଖରୀରେ ଛାଡିଦେଲେ ସେ ତାଙ୍କର ଖାଇକି ବଡ ହେବେ। ଯେମିତି ଷାଠିଏ ଦିନି ହେଇଯିବ ଷାଠିଏ ଦିନି ପରେ ଆ ଆମର ଲୋ ଲୋକ ଅଛନ୍ତି ଆଠ ଦଶ ଜଣ ଲୋକ ଅଛନ୍ତି ତାଙ୍କର ଜାଲ ଅଛି। ସେ ଜାଲ ଏମିତି ବୁଲେଇକି ତା ଭିତରେ ଏମିତି ବାହାର କରିକି ଆଇଁଲେ ମାଛ ସବୁ ବାହାରିବ। ଆମେ ଏ ଖାଇବୁ ମାଛ ଆଉ ଯାହା ଅବ୍ ଅତି ଅଧିକ ହବ ବଜାରକୁ ନେଇକି ମାର୍କେଟ ରେ ବିକି ବୁ ଆଉ କଣ
ଆଚ୍ଛା ଆଚ୍ଛା। ଗୋଟେ ପୋଖରୀ ରେ ଯେତେ ଥର ଚାହିଁବେ ସେତେ ଥର ମାଛ ଚାଷ କରିପାରିବେ।
ପୋଖରୀରେ ମିନିମମ ବର୍ଷକୁ ତିନି ଥର ଚାରିଥର ଚାଷ ହେଇପାରିବ।
ହେଇପାରିବ ଓ ହୋ। ଆଉ ସେମିତି କୁକୁଡା ଚାଳ ଚାଷ କରିବାକୁ ହେଲେ କଣ କରିବାକୁ ହବ? ଯେମିତି ଛ
କୁକୁଡ଼ା ଚାଷ ହଁ ମାନେ ଏଇ ଇଁ ଦେଶୀ କୁକୁଡା ତ ରଖିଲେ ଘରେ ଉଁ ନିୟମ ସିଏ ମାସକୁ ତିରିଶ ଟା ଅଣ୍ଡା ଦବ ଦେଶୀ କୁକୁଡା ଘରେ ରଖିଲେ ଗୋଟେ ପେଣ୍ଠି ମାସକୁ ତିରିଶି ଟା ଅଣ୍ଡା ଦବ। ତିରିଶ ଟା ଯାକ ଅ ଆଜ୍ଞା।
ତା ପାଇଁ ଭାଟିରେ ସବୁ ତିଆରି କରିବାକୁ ପଡିବ ରହିବା ପାଇଁ।
ଭାଡି ତିଆରି ହବ ଘର ଗୋଟେ ସ୍ଵତନ୍ତ୍ର ତିଆରି ହବ ସେ ତା ଭାଡି ତା ଭିତରେ ତିଆରି ହବ ସେ ତିରିଶ ଦିନକୁ ଗୋଟେ ଗୋଟେ ଅଣ୍ଡା ତିରିଶ ଦିନରେ ତିନିଟା ତିରିଶ ଟା ଦବ ତିରିଶ ଟା ଦେଇ ସାରିଲା ପରେ ସେ ଭାଡି ଧିରେ ତିରିିଟା ଯାଙ୍କ ଅଣ୍ଡା ନଡା ପକା ହେଇକି ଥୁଆ ହବ। ତା ଭିତରେ ବସିବ ଏକୋଇଶି ଦିନି। ଏକୋଇଶି ଦିନ ବସିଲା ପରେ ଥଣ୍ଟ ରେ ସେ ସବୁଯାକ ଛୁଆକୁ ଫୁଟିବ। ଆଛା ତା ଭିତରେ ତାଙ୍କ ପାଇଁକା ଯାହା ଖାଦ୍ୟ କିଣା ହେଇକି ଆସିଥିବ ଖୁଦ ହଉ ମଳୁଖ ହଉ ଚାଉଳ ହଉ ହଉ ଚୁନି ହଉ ତାଙ୍କୁ ସେ ଉଁ ଭାଡି ଭିତରେ ବାଟ ବନ୍ଦ କରିିକି ତାଙ୍କୁ ଖାଇବାକୁ ଦିଆହବ। ସେ ଖାଇବ ତାପରେ ଟିକେ ଆସ୍ତେ ଆସ୍ତେ ଆସ୍ତେ ହେଲା ମା ବାହାରି କି ଯିବ ଖାଦ୍ୟ ଖାଇବାକୁ ତାଙ୍କ ପଛ ପଛ ବି ସିଏ ସବୁଯିବେ ସାଙ୍ଗ ହେଇକି ଖାଦ୍ୟ ଖାଇବାକୁ ସନ୍ଧ୍ୟା ହେଲା ମାନେ ସେ ମା ଆସିବେ ସେ ଭାଡି ଭିତରକୁ ବସିବାକୁ ତା ପଛେ ପଛେ ସବୁ ତିରିଶ ଟା ଯାକ ଛୁଆ ଆସିବେ ବି ତା ଭିତରେ ବସିବାକୁ ମା ତାପରେ ବାଟ ବନ୍ଦ ହବ ଆଉ।
ହୁଁ ହୁଁ ହୁଁ ତାହେଲେ ଏମିତି ସବୁ ଚାଷ ହୁଏ ମା ମାଛ ଚାଷ ପରିବା ଚାଷ ସବୁ ଚାଷ ଏମିତି ସବୁ ହୁଏ। ଆପଣ ସବୁ ଚାଷ କରନ୍ତି?
ହୁଁ।
ଆଚ୍ଛା ଆଚ୍ଛା।
ଏମିତି ସବୁ ହଉଛି ଆଉ।
ଓହୋ ହଉ ଆପ୍ ଆପଣ ସାଙ୍ଗେ କଥା ହେଇକି ଚାଷ ବିଷୟରେ ଖତ ବିଷୟରେ ଚାଷ ବିଷୟରେ ବହୁତ କିଛି ଜାଣିଲି ଏଥର ଆ ମୁଁ ବି ଚେଷ୍ଟା କରିବି ଆଗକୁ କିଛି ସେମିତି ଚାଷ ବାସ କରିବାକୁ ଯଦି ଆପଣଙ୍କର ଆବଶ୍ୟକତା ପଇଲା ତ ପରାମର୍ଶ ନେବି ଆଉ ରଖୁଛି।
ଆପଣ ଆପଣ ଚାଷ କଲେ ଭଲ ମିଳିବ ଖାଦ୍ୟ।
ଆଚ୍ଛା ଠିକ୍ ଅଛି। ରଖୁଛି?
ଆଜ୍ଞା। ନିଜେ ତିଆରି କରିକି ଖାଇଲେ ଆପଣ